ହାଲୋ।
କଣ ଘରେ ନଥିଲ କି କୁଆଡ଼େ ଯାଇଥିଲ ନା କଣ?
ନାଇଁ ମୋବାଇଲି ଚାର୍ଜରରେ ବସିଥିଲା ତ।
ହୁଁ।
ହଁ।
ନାଁ ଦିଦିନ ତଳେ କଲ କରିଥିଲି ଆଉ ଉତ୍ତର ଦେଇନଥିଲେ। ହ୍ୟାଲୋ।
ସେଦିନି ଆମର ଏଠି ତ ବର୍ଷା ପବନରେ ତ ଲାଇନ ଅପ୍ ଡାଉନ ହଉଛି ଆଉ ମୋବାଇଲ ଟା ଏତି ସୁଇଚ ଅଫ ଥିବ ଏମତି ଦେଖୁଥିବ ବୋଧେ ଆଉ
ଆଉ କହୁଥିଲ ଜଗନ୍ନାଥ ଧାମ ଯିବ ବୋଲି ଗଲ?
ହଁ ଆମେ ଗଲୁ। ବୁଲିକି ସବୁ ଆସିଲୁ ହଁ ଜଗନ୍ନାଥଙ୍କ ଦର୍ଶ ନ ହେଲା। ଚାରି ପାଖ ମନ୍ଦିର ଚାରି ପାଖ ବୁଲିଲୁ ଲକ୍ଷ୍ମୀ ମନ୍ଦିର ବି ଗଲୁ। ସେଠି ବି ଲକ୍ଷ୍ମୀଙ୍କର ପୂଜା ହେଲା ଭଲ ଦେଖିଲୁ।
ତାପରେ ଆସିକି ଜଗନ୍ନାଥ ମନ୍ଦିର ଗଲୁ ସେଠି ବି ଠାକୁରଙ୍କୁ ଦେଖିଲୁ।
ତାପରେ ଆନନ୍ଦ ବଜାର ଗଲୁ।
ହୁଁ।
ସେଠି ବି ଆମେ ଅବଢା ଆଣିଥିଲୁ। ସେଠି ଆମେ ସବୁ ଫ୍ୟାମି ବସିକି ସହପରିବାର ବସିକି ଖାଇଲୁ।
ଉଁ ହୁଁ। କିଏ-କିଏ ସବୁ ଯାଇଥିଲ?
ଆମର ସବୁ ଦେଇ, ଝିଆରୀ, ପୁତୁରା ଝିଅ, ପୁଅ ଏମିତି ସବୁ ସାଙ୍ଗ ହେଇକି ଯାଇଥିଲୁ ଆଉ।
ହୁଁ।
ଠାକୁରଙ୍କ ଦର୍ଶନ ସାରିକି ଆସିକି ବାଇଶ ବାଇଶି ପାହଚରେ ବସିଲୁ। ସେଠି ଅରୁଣ ସ୍ତମ୍ଭ ପାଖରେ ବସିଲୁ଼। ସବୁ ଭଲରେ ଭଲ ଦର୍ଶ ହଁ ବହୁତ ଭଲ ଲାଗିଲା। ଲା ଦର୍ଶନ ସାରିକି ଆସିଲୁ ସମୁଦ୍ର କୂଳକୁ। ସେଠି ବି ଛୁଆମାନେ ବହୁତ ମଜା କଲେ।
ହୁଁ।
ସବୁଠି ବୁଲିି ବୁଲାଇକି ପାଣିରେ ଅ ଗାଧେଇକି ଲହଡି ଭାଙ୍ଗିଲେ ଛୁଆମାନେ। ସେଠି ବୁଲିଲୁ ଛୁଆ ମାନେ ସବୁ ଖେଳନା କିଣିଲେ ସେଠି ବାଦାମ ଭଜା ଛୁଆ କିଏ ଆଇସ୍କ୍ରିମ ତଉ ଖାଇକି ସବୁ ବୁଲିକି ଆସିଲୁ ଆଉ।
ଏଞ୍ଜୟ୍ ସକାଳେ ସବୁ ଉପଭୋଗ କଲ ସନ୍ଧ୍ୟାରେ ବି ଉପଭୋଗ କଲ।
ହଁ ସନ୍ଧ୍ୟାରେ ବି ଗଲୁ ସେଠିକି ପୁଣି ଗଲୁ ଆମର ସ୍ୱର୍ଗଦ୍ୱାର ସେଠିକି ବି ଗଲୁ ଆମେ ବୁଲିଲୁ
ସେଠି ଦେଖୁ ଦେଖିଲ ସବ ପୋଡା ହବାର ଦେଖିଲ?
ସେଠି ଆମେ ଦେଖିଲୁ ଚାରି ପାଞ୍ଚ ଛଅ ଏମିତି ସବୁ ଲାଇନ୍ ଅଛି ଶବ ଗୁରା।
ସବୁ ନମ୍ବର ହେଇକି ହୁଁ -ହୁଁ।
ଦର୍ଶନ କଲୁ ସବୁ କିଣାକୁଣି ସବୁ କଲୁ ବୁଲି ବୁଲାକି ଖୁସିରେ ସବୁ ଆସିଲୁ ଆଉ।
ଆଉ ପୁଣି କେବେ ଯିବାକୁ ମନ ହଉଛି ନା ନାଇଁ?
ହଁ ଆମର ଯିବା ଦେଖିଆ କ ଏବେ ତ ଆସିଲୁ ଆଉ ଦେଖିଆ ଯା ଛଅ ମାସେ ସାତ ମାସେ ଯିବୁ ଆଉ।
ହୁଁ। ପବିତ୍ର ସ୍ଥାନରେ ବୁଲି ଆସିଲେ ଟିକେ ମନ ପବିତ୍ର।
ସେଠି ତ ଶାନ୍ତି ଲାଗିଲା, ସେଠି ଆମେ ତ ଅରୁଣସ୍ତମ୍ଭ ପାଖରେ ଅଧଘଣ୍ଟେ ବସିଲୁ।
ହୁଁ। ସେ ଧୂଳିରେ ଯିଏ ଗଡିଛି ତା ଦେହରୁ ପାପ ଧୋଇଛି। ସେ ବାଲିରେ ଯିଏ ଚାଲିଛି ତା ଦେହରୁ ପାପ ପାପ ଧୋଇଛି। ସେ ବାଇଶି ପାହଚରେ ଯିଏ ପାଦ ଥୋଇଛି ତା ଦେହରୁ ପାପ ଯାଇଛି। ସେ ନେତ୍ରକୁ ଯିଏ ଦେଖିଛି ତା ଦେହରୁ ପାପ ଯାଇଛି।
ହୁଁ - ହଁ।
ଏଭଳିଆ ପବିତ୍ର ଏ ଜନ୍ମରେ ଦେଖିବା ବହୁତ ଦୁର୍ଲ ଭ ଜିନିଷ ନା କଣ?
ହଁ।
ଆମର ଭାଗ୍ୟ ଆମେ ହୁଁ - ହୁଁ। ଆମର ଭାଗ୍ୟ ଆମେ ଓଡିଶା ମାଟିରେ ଜନ୍ମ ହେଇଛେ ନା ନାଇଁ। ହୁଁ। ଆଉ ଅଧିକଦିନ ରହିଲନି କଣ ହେଲା କି?
ଅଧିକ ଦିନ ରହିଥାନ୍ତୁ ଯେ, ଆଉ ରହିପାରିଲୁନି ଛୁଆଙ୍କ ସ୍କୁଲ ସବୁ ଖୋଲିଲା।
ହୁଁ।
ହଁ। ଯିବୁ ଯିବୁ ବୋଲିତ ଯାଇ ପାରୁନଥିଲୁ ଆଉ
ହୁଁ ଭଲରେ ଭଲରେ ଦର୍ଶନ ହେଇଛି, ଭଲରେ ଦର୍ଶନ ସମୟ ହେଇଗଲା।
ହଁ ହଁ ଭଲରେ ଭଲରେ ଦର୍ଶନ କରିକି ଆସିଲୁ।
ଚକା ନୟନକୁ ଦେଖିଲ ଚକା ନୟନକୁ ଦେଖିଲ।
ହଁ।
ଆତ୍ମା ତୃପ୍ତି ହେଇଗଲା।
ହଁ।
ଯିଏ ଦେଖିଛି ସିଏ ଜାଣିଛି।
ହ ଅଁ
ଆଉ ତାର ନେତ ତାର ଦୀପ ତାର ତୁଳସୀଧଣ୍ଡା ସବୁ ଦେଖିଲ?
ହୁଁ ସବୁ ବୁଲି ବୁଲାକି ଦେଖିକି ଆସିଲୁ ତାପରେ ଭୋଗ ବି ଧରିକି ପି ଆସିଲୁ।
କଣ ସେଠି ପ୍ରସିଦ୍ଧ।
ପ୍ରସିଦ୍ଧ କଣ ପୁରୀ ତ ସବୁ ପୁରୀଟା ସମ୍ପୂର୍ଣ୍ଣ ଠାକୁରଙ୍କ ଇଏ ସବୁ ତ ପ୍ରସିଦ୍ଧ ଆଉ ଉଁ ହୁଁ
ନାଇଁ ତାଙ୍କର ପ୍ରସାଦ ଅବଢା ଛପନ ଭୋଗ ଅଛି।
ହଁ ଅବଢା ଦବ।
ଡେଲି ମହଣ ମହଣ ତିଆରି ହଉଚି।
ହଁ ତାଙ୍କର ଭୋଗ ଖାଇକି ଆସିଲୁ।
ହୁଁହୁଁ
ଛୁଆମାନେ ତ କହୁଥିଲେ ଆହୁରି ସମୁଦ୍ରରେ ଖେଳିବେ ବୋଲି।
ହୁଁ,
ବହୁତ ହସ ଖୁସି ମଜା ଏ ତ ରାତି ହେଇଯିବ ବୋଲି ତାଙ୍କୁପା ଧରିକି ସବୁ ପଳେଇ ଆସିଲୁ।
କଣ ହେଇଯିବ।
ମୁଁ କହିଲି ରାତି ହେଇଯିବ ତ ସନ୍ଧ୍ୟା ବେଳୁ ତ ଗଲୁ ଭାରି
ହଁ,
ଆଉ ଛୁଆଙ୍କୁ ଧରିକି ପଳେଇ ଆସିଲୁ ଆଉ।
ହୁ ହୁଁ
ଆଠୁ ସକାଳୁ ଉଠିକି ଆସିଲୁ ଟ୍ରେନରେ ଆଉ
କଉ ଷ୍ଟେସନରେ ଚଢ଼ିଲ ଫୁଣି?
ସେଠୁ ଆମର ପୁରୀ।
ହୁଁ, ହେଠୁ ସରି ଓହ୍ଲେଇଲ କୋଉଠି?
ସେଠୁ ଓହ୍ଲେଇଲେ ଯାଜପୁର ରୋଡ଼ରେ ଆଉ।
ହଁ ହୁଁ, ଟ୍ରେନ ରେ ଗଲେ ଭଲ ନା ବସ ରେ ଗଲେ ଭଲ।
ଟ୍ରେନ ରେ ଗଲେ ବି ଭଲ ବି ବସ ରେ ବି ଗଲେ ଭଲ ସବୁଠି ଭଲ।
ହୁଁ,
ହୁଁ, ଆଉ ତମର କୋଉଦିନ ଯିବ?
ଆମେ ଯିବୁ ମୋର ଗୋଡ ଖରାପ ହେଇଛି ଭଗବାନଙ୍କ ଦୟାରେ ଯଦି ଭଲ ଭଲ ହେଇଯାଏ ଭଗବାନ ଯଦି କରନ୍ତି ଯିବୁ। କାଳିଆ ଠାକୁର ଯଦି ଚାହିଁବ ତା ପାଖକୁ ଯିବୁ ଆଉ। ତା ଡୋରି ନ ଲାଗିଲେ କେହି ଯାଇପାରିବେନି ତାକୁ ଦର୍ଶନ କରିପାରିବେନି। ତା ଇଛାରେ ସବୁ। ବୁଝିଲ କି?
ହଁ ଅଁ ତା ଡୋରି ଲାଗିଲେ ଆଉ
ସିଏ ଗୋଟେ ଏମିତିଆ ଠାକୁର। ମନୁଆ ଠାକୁର ତା ଇଚ୍ଛା ନହେଲେ ତା ପାଖକୁ କେହିି ଯାଇପାରିବେନି। ତା ଇଚ୍ଛା ହେଲେ ସେ ତମକୁ ତା ଉ ପାଖକୁ ନିଜେ ଟାଣି ନବ। ହଜାର ହଜାର ଭକ୍ତଙ୍କୁ ଦର୍ଶନ ଦବ।
ହଁ।
ପାଇଁ ସେ ସୁଯୋଗ କୋଉ ତୁନ ଆଉଚି। କାଳିଆ ଠାକୁର ମୋ ଗୋଡ ଭଲ କରିଦଉ ମୁଁ ତା ପାଖକୁ ଯିବି। ଦର୍ଶନ କରିବି। ଭଲରେ। ଗୋଡ ଭଲ ନ କଲେ କେଇଁତି ଯିବି।
ଏବେ ଆସିରାରେ ଯେ ଦେବସାନ ପୂର୍ଣ୍ଣମା।
ହଁ। ଏଇଠି ବସିକି ଟେ- ଟିଭିରେ ଟିକେ ଦେଖିଦେବି ଆଉ। ଘରେ ବସିକି ଏଇ ସୁଯୋଗ ଆମେ ପାଉଚୁ ଆଉ। ଘରେ ବସିକି ଦେଖିବାର।
ଆଉ ଏଇନିକା ଖାଇବ?
କଣ କହିଲ?
ଏଇନିକା ଖାଇବ?
ଖାଇବା ତୋମର ସରିଯାଇଚି? ପିଲାମାନେ ଆଜି ସ୍କୁଲ୍ ଯାଇଥିଲେ। ତାଙ୍କର ଆଜି ଶନିବାର ତ
ହଁ, ହଁ।
ଥା କ୍ଲାସ୍ ହେଲା ଆଉ ଅଧା ଛୁଟି। ଉଁ, ଜଲଦି ପଳେଇ ଆସିଲେ। ସେମାନେ ଗାଧେଇ, ଖାଇ ଶୋଇବାକୁ ଗଲେଣି।
ଅଁ, ହଁ।
ଆଉ ଆମ ବାବୁ ସିଏ ଗଲେଣିି କାମ ଆଡେ।
ଓ ହୋ।
ମୁଁ ଖାଲି ଖାଇ ପିଇକି ଶୋଇବା କଥା। ଆଉ ମୋର ଗୋଡରେ ଅଁ, ଲାଗିଛି ବୋଲି ମୁଁ ବହୁତ କଷ୍ଟ ଅନୁଭବ କରୁଛି। ଆଉ କଣ କରେ।
ଅଁ, ହଁ।
ଆଉ
ମେଡିସିନ୍ ଖାଇଲାଠୁ ଟିକେ ଭଲ ଲାଗୁଚି।
ମେଡିସିନି ଖାଇଲାଠୁ ଟିକେ ଉପରୁ ଉପରୁ ଭଲ ଲାଗୁଚି। ଭିତର ଟା ତ ଗଣ୍ଠି ଟା ଦରଜ ରହୁଚି। ସମ୍ଭାଳି ପାରୁନି, ରାତିରେ ବିନ୍ଧା ହଉଛି। ବହୁତ କଷ୍ଟ ପାଉଛି। ଯୋଉ ଯୋଉ ଜାଗା ସବୁ ମାଡ ହେଇଛି ମୁଁ ଜାଣିପାରିନଥିଲି ଏଇ କଷ୍ଟରେ ଏବେ ଫୁଲା ଫୁଲି କମିଲାଠୁ ସେ ଜାଗା ସବୁ ବିନ୍ଧା ହଉଛି। ହୁଁ। ହଉ ଆପଣ ଯାଆନ୍ତୁ ଶୋଇବେ। ମୁଁ ଟିକେ ଯାଉଛି ମୋର ବେଶି କାମଟି ନଥିଲା।
ହୋ, ହୋ।